ହେଲା।
ଆଜ୍ଞା ନମସ୍କାର।
କଣ କରୁଛନ୍ତି ସବୁ ଭଲ?
ହଁ ଭଲ ଆଉ କୋଉଠୁ କହୁଥିଲେ?
ମୁଁ ଏଇ ଭୁବନେଶ୍ୱର ରୁ ଆପଣ କୋଉଠି କହୁଥିଲେ?
ଆ ଫୁଲବାଣୀ
ଆପଣଙ୍କ ଦେହ ସବୁ ଭଲ ଅଛି ସେଠି ଭଲ ଜାଗା କଣ ଅଛି ବୁଲିବା ଫୁଲିବା ପାଇଁ?
ଆସିଛକି?
ନା ମୁଁ ଭୁବନେଶ୍ୱର ରେ
ଆ ହେ ଭୁବନେଶ୍ୱରରେ?
ହଁ ହଁ।
ଭୁବନେଶ୍ଵରରେ କହିଲେ ଏପଟେ ପାର୍କ ଯିବ ନହେଲେ ଖଣ୍ଡଗିରି।
କଣ କହିଲ?
ଖଣ୍ଡଗିରି ଖଣ୍ଡଗିରି ଭଲ ଜାଗା ଅଛି। ଆଉ ଏପଟେ ହଁ ପାର୍କବି ଭଲ ଅଛି।
ଅ ଭୁବନେଶ୍ୱର ବୁଲିବା ପାଇଁ ଭଲ ଭଲ ଲାଗେ ତମ ସେପଟେ?
ଆମର ଏପଟେ ଅଛି ଦାରିଙ୍ଗିବାଡ଼ି ଅଛି ତାପରେ ଏପଟେ ଯିବାକୁ ଗଲେ କଣକି ଇଏ ଉଦୟଗିରି ଉଦୟଗିରି ଗୋଟେ ଜାଣିଚକି ଇଏ ମୁକୁଣିକି ଶୁଣିଥିବତ?
ହଁ ହଁ।
ହଁ ସେଇଟା ଗୋଟେ ହିଲ୍ଭୁ ପଏଣ୍ଟ ଅଛି ଭଲ।
ଆଉ?
ଆଉ ଗଲେ ଉ
ଅ ଏଟା କଣକି ମନେ ଗଲା ନାଇଁ ୱାଟର ଫୁଲ୍ ଅଛି ଆଉ।
ହଁ ଆମର ଭୁବନେଶ୍ରରେ କଣ ତମେ ଯେମିତି କହିଲ ଗୋଟେ ଖଣ୍ଡଗିରି ସେଇଟା ବୁଲିବା ପାଇଁ ଜାଗା ଆଉ ଆମର ଏଠି ରହିଲା ଯେମିତି ଓଲ୍ ଟାଉନ୍ ବିନ୍ଦୁସାଗର ଭଲ ଜାଗା ଅଛି। ଭୁବନେଶ୍ୱରରେ ୱାଣ୍ଡେଲା ଫାଣ୍ଡେଲା ଅଛି ଭଲ ଭଲ ବୁଲିବା ପାଇଁ ଜାଗା ଆଉ ଗୋଟେ ଖୋର୍ଦ୍ଧାରେ ଆମର ଅଛି ତାପଙ୍ଗ ସେଟା ହଉଚି ଭଲ ଜାଗା କିନ୍ତୁ ମସ୍ତ ଜାଗା ବୁଲିବା ଫୁଲିବା ପ୍ଲେସ୍ ପାଇଁ ମସ୍ତ ପୁରା।
ହଁ ଏପଟେ ଆସୁ ଗଲେ ଭଲ ଜାଗା ହଉଚି ଏଇଟା ମୁକୁଳିଆ ସେଟା ହିଲଭ ପଏଣ୍ଟ ଅଛି ମସ୍ତ ଲାଗେ ସେଇଟା ପୁରା।
ହଁ।
ଏପୁରା ଟପରେ ଅଛି ଖାଲି କଣକି ରାସ୍ତା ଟିକେ ଏତେ ଭଲ ନାହିଁ ବାକି ଯାଇକି ସେଠୁ ଗୋଟେ ବେଶୀ ନାହିଁ ହାଫ୍ କିଲୋମିଟର୍ ଗୋଟେ ଚାଲିବାକୁ ପଡ଼ୁଚି ଆଉ। ଆ ଆଗରୁ କହିଲେ ଆଗରୁ ଠିକ୍ ଥିଲା ଏଟା ପାହାଡ଼ ଜାଗା ନା କହିଲେ ହାଫ୍ କିଲୋମିଟର୍ ଗୋଟେ ଚାଲିବାକୁ ପଡ଼ୁଚି ଟିକେ ଉପରକୁ ଆଉ। ରାସ୍ତା ଠିକ୍ ନାହିଁନା ଆଗରୁ ଠିକ୍ ଥିଲା ଏବେ କହିଲେ ବର୍ଷା ହେଇକି ଗାଡ଼ି ଅଧିକା ନେଇଗଲେନା ସେପଟେ କଇଲେ ମହରମ୍ ମାଟିଟା ଏଇଟା ପାଣି ଧୋଇ ଧୋଇ ଦେଇଚି ସବୁଆରେ ଗଲି ରାସ୍ତା ଠିକ୍ ନାହିଁ।
ଏପଟେବି ଆସିଲେ ଭୁବନେଶ୍୍ୱର ଭଲ ଭଲ ବୁଲିବା ପାଇଁ ଜାଗା ମିଳିବ ଯଦି ତାଙ୍କର ଓଲ୍ ଟାଉନ୍ ହେଲା ଓଲ୍ ଟାଉନ୍ ବିନ୍ଦୁସାଗର ସେଟା ଭଲ ଦିନେ ଦେଖିବ। ବୁଲିବା ପାଇଁ ବେଶୀ ଆନ୍ତି ଦେଖିବ କପଲ୍ ଯେମିତି ତମେ ବା ଫା ହବ। ନା ସେସବୁ କପଲ୍ ଫପଲ୍ ମାନେ ଯେମିତି ଫଟୋ ସୁଟ୍ ପାଇଁ ସେଟା ଆଉ ଯୋଉ ଆମର ଇଏ ଲିଙ୍ଗରାଜ ମନ୍ଦିର ଅଛି ସେଇଠି
ହୁଁ।
ପୁରା ଫେମସ୍ ତମେ ଜାଣିଥିବ ଇସ୍କନ୍ ମନ୍ଦିର ବୁଲିବା ପାଇଁ ପ୍ଲେସ୍ ଲୋକ ଆସନ୍ତୁ ବାହାରୁ କେତେ। ଆଉ ଯୋଉ ୱ ୱଡିଲା ଅଛି ଗୋଟେ ଖୋର୍ଦ୍ଧରେ ଅଛି ଯେ ସେଇଟା ମସ୍ତ ୱଡିଲା ଆସିବ ଏଞ୍ଜୟ୍ ଫେଞ୍ଜୟ ରେସଣ୍ତ୍ ବେଗ ଆଉ ତା ଭିତରେ ସବୁ ଅଛି ଭଲ ଭଲ ଏଠେତ ମହଲ ଫଲ୍ ଅଛି ଭଲ ଭଲ ନ ଯେମତି ହେଲା ଆମର ସେମିତି। ଡି ଏମ ରେଙ୍ଗାଲିଆ ପାତ୍ର ବାଡ଼ାରେ ସେଇଟାତ ଭଲ ଭଲ ଅଛି ଖଣ୍ଡଗିରିରେ ଗୋଟେ ଅଛି ଆମର ଜୁଡିଓ। ଆଉ ଏଠି କିନ୍ତୁ ସବୁଠାରୁ ବଡ଼ ମହଲ ହଉଚି ଆମର
ହୁଁ।
ହ ବଡ଼ ମହଲ ହଉଚି ଆମର ଆମର ଜାଣିଥିବତ ଏକ୍ସପ୍ଲାନେଟ ଭୁବନେଶ୍ଵର?
ଏକ୍ସପ୍ଲାନେଟ୍ ୱାଣ୍ଡାଲରେ ଏବେ କେତେ ନେଉଛନ୍ତି କଣ ଆମାଉଣ୍ଟ?
ଜାଣିନି ମିନିମମ୍ ହଜାର ହଜାର ଖଣ୍ଡ।
ହୁଁ ନାଇଁ ମଝିରେ ତ ସେ ଷ୍ଟାର୍ଟିଂ ରେ ତ ସେତିକ ଥିଲା ତେରସ ନା କଣ ଥିଲା ଷ୍ଟାର୍ଟିଂ ରେ। ହୁଁ
ହଁ ଷ୍ଟାର୍ଟିଂରେ ଶୀତ ଦିନ ଗଲେ ତମେ ଲାଭ ପାଇଇବ ଖରା ଦିନେ ନା ବେଶୀ ନିଅନ୍ତି ଆଉ। ଷ୍ଟୁଡେଣ୍ଟ ଆଇ କାର୍ଡ ଦେଖେଇ ଯିବ ଷ୍ଟୁଡେଣ୍ଟ ଦେଖେଇକି ଆ ବେଶୀ ଟଙ୍କା ପାଇବ। କମ ଟଙ୍କା ଆଉ ଏଟି ବୁଲ ଆମ ଡିଏନ ରେ ବେଶୀ ଦେଖିବ ଡିଏନ ଫିଏନ କପଲ ଫପଲ ଯାଆନ୍ତି ବୁଲିବା ପାଇଁ ପ୍ଲେସ୍ ଅଛି ନା ଭଲ ଭଲ। ଏଠି ଆମେ ବେଶୀ ଆମେ ପୁରା ଆମେ ବେଶୀ ବୁଲିବା ପାଇଁ ଯାଉ ଆମେ ବେଶୀ ଯାଉ ଆମେ ଏକସଲା ଯାଉ ଆ ଏପଟେ ପଟିଆ ପଟେ ପଳେଇ ଆସୁ। ପଟିଆ ଯୋଉ କିଟ୍ ପଟେ ସେଟା ବି ଭଲ ଭଲ ଜାଗା ଅଛି ଆମର ଯେମିତି ହେଇଗଲା ନନ୍ଦନକାନନ ଭୁବନେଶ୍ଵର ରେ ତମେ ଜାଣିଥିବ?
ହଁ।
କେତେ ଲୋକ କୁଆଡୁ କୁଆଡୁ ଓଡ଼ିଶାରୁ ଆସନ୍ତି ଟୁରିଷ୍ଟ ମାନେ ନନ୍ଦନକାନନ ବୁଲିବା ପାଇଁ। ଆଉ ନନ୍ଦନକାନ ଆସିବ ନା ବୋଟିଂ ନ କରିବ ବୋଟିଂ ଆଉ ଗୋଟେ ଅଛି ଗୋଟେ ସେ ଯେମିତି ଆମେ ଯୋଉ ବାଘ ଭାଲୁ ଅଛି ଚାଲି ଚାଲି ଦେଖିବ ବାହାରେ ସେ ଗୋଟେ ଗାଡି ଅଛି ତମ ଗାଡିରେ ନେଇ ପୁରା ଜଙ୍ଗଲ ଭିତରୁ ତାଙ୍କ ପାଖରେ ନେଇ ବୁଲେଇବ ତାଥିରେ ବୁଲିବ ମଜା। ନନ୍ଦନକାନ ଆସିବ ମାନେ ସେଇ ରେ ବୁଲିଲେ ମଜା ନହେଲେ ଆଉ କୋଉ ରେ ନାହିଁ ମଜା।
ହଁ ହଁ ହଁ। ହେଲା ହଉ ଠିକ ଅଛି କେବେ ଗଲେ ମୁଁ କଣ୍ଟାକ୍ଟ କରୁଛି। ଯାଉ ଗଲେ ଆଉ ସାଙ୍ଗସାଥିରେ ଆଗେ ଯିବା କଥା
ହୁଁ ଆପଣଙ୍କ ସାର୍ ଏବେ ଦାରିଙ୍ଗବାଡ଼ିରେ କେମିତି ଶୀତ ନା ଗରମ ଲାଗୁଛି ଏବେ?
ଏରେ ସେଇଟା କଣ କି ସେକେଣ୍ଡ କାଶ୍ମୀର ଓଡ଼ିଶାର ସେକେଣ୍ଡ କାଶ୍ମୀର ହଉଛି ସେଇଟା। ସବୁଠାରୁ ଥଣ୍ଡା ଜାଗା ବୋଲେ ସେଟା ସେଠେ ବରଫ ବି ପଡେ ଥରେ ଥରେ ସେପଟେ ଅଧିକା ଥଣ୍ଡା ହଉଛି ଯେ
ଏବେ କଣ
ଏ ଏ ହଁ ସବୁଠାରୁ ଥଣ୍ଡା ଗଲେ ସେପଟେ ଏକା ଆଉ ଏପଟେ ଯେତିକି ଗରମ ହଉଛି ନାଇଁ କି? ସେପଟୁ ବହୁତ ଥଣ୍ଡା ଲାଗେ ଆଉ ସେଠୁ କଣ କି ସେଠ
କେତେ ଦୂର ବାଟ।
ସେଠୁ ଫୁଲବାଣୀ ଗୋଟେ ଉ ସା ସତୁରି କିଲୋମିଟର ହବ।
ହଁ ବୁଲିବା ପାଇଁ ତ ଯାଉଥିବ ପ୍ରାୟ ଆଉ।
ହଁ ଆମର କହିଲେ କଲେଜ ଲାଇଫରେ ପ୍ରାୟ ପ୍ଲାନିଂ ହୁଏ କହିଲେ ଦାରିଙ୍ଗବାଡି ଯିବା ପାଇଁ ଆଜ୍ଞା। ଦାରିଙ୍ଗବାଡ଼ି ଯିବୁ ସେପଟେ ମଣ୍ଡା ସୋର ଅଛି ହିଲ ଭ ପଏଣ୍ଟ ଅଛି ତାପରେ ଛ ଗୋଟେ ଛୋଟରେ ଅଛି ସେପଟେ କଣ କି ସେପଟେ ଆସୁଛନ୍ତି ଦୂରରୁ ବି ଆ ଆସୁଛନ୍ତି ଏପଟେ ଗଞ୍ଜାମ ରୁ ସେପଟେ ବି ଆସୁଛନ୍ତି ପ୍ରାୟ ଟାଇମ। ଆଉ ସେପଟେ ଯିବ କହିଲେ କଣ କି ମିଶିକି ଯିବ ସମସ୍ତେ। ଜାଗା ଅଛି ପିକନିକ୍ କରିବ ଭୋଜି କରିବ ମସ୍ତ କରିକି ଏଞ୍ଜୟ କରିକି ଆସିବ। ଭୋଜି କରିବା ପାଇଁ ଗଲେ ପ୍ଲେସ ଭଲ ଅଛି।
ଶୀତ ଦିନ କୁହ ପୁରା ବରଫ ପଡୁଥିବ ତ?
ହଁ ସେପଟେ ବହୁତ ଥଣ୍ଡା ହୁଏ ଶୀତ ଦିନରେ।
ଗରମ ଦିନ ବି ତ ଥଣ୍ଡା ହଉଥିବ?
ହଁ ଗରମ ଦିନରେ ଥଣ୍ଡା ହୁଏ। ଏପଟେ ଯେତିିକି ଗରମ ହଉଛି ନାଇଁ କି ସେ
ଚର ସିଫ୍ଟିନି କଶ୍ମୀ ରାଉ।
ହଁ ସେଇଟା ଓଡିଶାର ହଉଛି ସେକେଣ୍ଡ କାଶ୍ମୀରି ଟା।
ହ
ବୁଲି ଆକୁ
ସେଠି ମାନେ ଫିଷ୍ଟି ଫିଷ୍ଟୀ କରିବା ପାଇଁ ସୁବିଧା ଥାଏ ଆଉ।
ହଁ ଫିଷ୍ଟି କରିବା ପାଇଁ ଏମିତି ଝାଁଉ ବଣ ଗୋଟେ ଅଛି ସେଇଟା ସମସ୍ତେ ଫିଷ୍ଟି କରନ୍ତି। ମସ୍ତ ଜାଗା ଟା।
ହଁ ଏଠି ବି ନାହିଁ ଆମର ଯେମିତି ଗୋଟେ ତପଙ୍ଗ ଅ ଅଛି ସେଣେ ଭଲ ମାରିକି ଦେଖିଦବ ଫୋନ ରେ ମାନେ ଖୋର୍ଦ୍ଧାରେ ସେଟା ଭଲ ଆଉ ଯୋଉ ଗୋଟେ ଜାଗା ଅଛି ଆମର ଝୁ ହଁ ତାପଙ୍ଗ ଆଉ ଝୁମ୍କା ଡ୍ୟମ୍ ସେଠି କଣ? ମାନେ ଗୋଟେ ଡ୍ୟମ ବାଗିଆ ତମେ ନ ମାନେ ନଈବାଗ୍ୟ ଆଉ ଗାଧେଇବ ଆଉ ଫିଷ୍ଟି କରିବା ପାଇଁ ସେଇଟା ଗୋଟେ ବଣଭୋଜି କରିବା ପାଇଁ ସେଇଟା କିନ୍ତୁ ମସ୍ତ୍ ଜାଗା ଅଛି।
ହଁ।
କଣ ଏମିତିଆ ପାଣି ପାଖରେ ଆସିଲା ତମେ ଫିଷ୍ଟ କଲ ସେଠୁ ସବୁ ତମର ଜିନିଷ ଏଇଲା ପାଣି ନଥିଲେ କଣ ହବ ପୁରା ତାରି ପାଖରେ ଇଏ ନା
ସେଇଟା ପରା ପାଣି ସୁବିଧା ଥିବ ରୋଷେଇ ବାସ କରିବ ନିଜେ ଫିଷ୍ଟ୍ କରିବୁ ଖାଇ ଆସିବକୁ ବଲେ ମଜା ଲାଗିବ।
ହଁ ଖାଲି ପିଆ ପାଣି ନେଇଥିବ ଆଉ ତ ସବୁ ଧୁଆ ପାଣି ସବୁ ପାଣି ସେଇଠି ହବ। ଆଉ ଦୋ ଇସ୍କନ ମନ୍ଦିର ଜାଣିଥିବ ଏଠି ଭୁବନେଶ୍ଵରରେ କୁ
ଆମର ଏପଟେ ରୋଷେଇ କରିବା ପାଇଁ ପାଣି ଏଭେଲେବୁଲୁ ଅଛି।
ହୁଁ। ସେଠି ପୁରା ତମେ ଶୀତ ଦିନେ ଯାଉ ନା ବେଶୀ ଗରମ ଦିନ ଯାଅ?
ନାଇଁ ସେଇଠି ଶୀତ ଦିନରେ ଗଲେ ମଜା ଲାଗେ।
ପୁରା ଶୀତ ଖରା ଟାଇମ ରେ ବି ଶୀତ?
ହଁ ଖରା ଟାଇମ ରେ ସୀତ ହେଉଥିବ ଯେ ସେଇ ଟାଇମ ରେ କୁହୁଡି ଏତେ ହୁଏନି ନା? ଆଉ ପାହାଡ ଜାଗା ଯାଉଚୁ ବଲେ କୁହୁଡି ଟିକେ ହେଇଥିବ ବଲେ ଅଧିକା ମଜା ଲାଗେ।
ଆ ଖୁଁ ଶୀତ ଟାଇମ ରେ କୁହୁଡି ହୁଏନା ଏତେ?
ହଁ ନାଇଁ ନାଇଁ ଶୀତ ଦିନରେ ଅଧିକା କୁହୁଡି ହୁଏ କହିଲେ ସେଇଟା ଦେଖିବା ପାଇଁ ମଜା ଲାଗେ ପାହାଡରୁ
ହଁ ସେଟା କେତେ ମାନେ କେତେ ଘଣ୍ଟା ପୁରା କେତେ ଜାଙ୍କେ କୁହୁଡି ରହେ ପୁରା ନାଗିକି?
ସେପଟେ ଏଗାରଟା ବାରଟା ଯାଏ କୋଡ଼ିଏ ହେଇଥାଏ। ଆଉ ପରେ ସନ୍ଧ୍ୟାରେ ଚାରିଟା ବୋଳେଠୁ ଷ୍ଟାର୍ଟ ହେଇଯାଏ।
ହୁଁ। ସେଠି ବି ଲୋକ ରହୁଛନ୍ତି କେମିତି କେଜାଣ ଯାହା ଘର ସେଠି ଯାହାର ଥିବ ମାନେ ଭଲ ମାନେ ଗରମ ର ଟେନସ ନାହିଁ ଆଉ କିଛିର ଟେନସନ ନାହିଁ।
ହଁ କହିଲେ ଯିଏ ଯୋଉ ଏନଭରମେଣ୍ଟରେ ରହିଯାଇଛି ନାଇଁ କି? ସେ ସେ ଜାଗାରେ ହେଇଯାଇଛନ୍ତି ଅନ୍ଦାଜ
ତ ତାର ଏମିତି ଭଲ ମାନେ ତାଙ୍କର ମସ୍ତ ଜାଗା ଅଛି ଯେ ଆମେ ଯାଇକି କଣ ସେଠି ରହିପାରିବା ଆମେ ଯୋଉଠି ଯେମିତି ତମେ ହଉଛ ତମ ମୋର ଏଠି ଯେମିତି ଚାଲି ଚଳନ ଏଠି ବୁଲିବା ଫୁଲିବା ପାଇଁ ଜାଗା ଆମେ କଣ ଡାଇରେକ୍ଟ ଯିବା ଯଦି ଆମେ ଡାଇକ୍ଟ ସେଠି ରହିବା ଆମକୁ ସିଏ ଯଦି ଡାଇରେକକ୍ଟ ଆସି ଏପଟେ ରହିବେ ତାଙ୍କୁ ଅବାଗ୍ୟ ଲାଗିବ ନା।
ସେଇଟା ପରା ଏବେ ସେମାନେ ଗରମ ଏପଟେ ଆସିଲେ ସହିପାରିବେ ନହିଁ ନା ଆମେ ସେପଟେ ଗଲେ ତ ଥଣ୍ଡା ସାହିପାରିବା ନାଇଁ ଏତେ। ସେମିତି ଆଉ। ବର୍ଷା ହେଇଥିଲା କି ସେପଟେ ଏରିଆ ରେ।
ହଁ ନା ଯିବା ଏଇଥର ପ୍ଲାନିଂ ଅଛି ଯେ ମ୍ବର ମାସରେ ଯେ
ହଁ ସେପଟେ ବୁଲାବୁଲି କରିକି ଆସିବ ଦି ଦିନ ଗୋଟେ ରହିବ ଏଞ୍ଜୟ କରିକି ଯିବ। ରୋଷେଇବାସ କରିବ ଖାଇବ ପିଇ ବ ସବୁ ଜାଗା ବୁଲିବ ଆଉ ଯିବ।
ତ ଆରାମ ରେ ଘର ଫର ରହିବା ପାଇଁ ଦୁଇ ଦିନ।
ହଁ ମଣ୍ଡାସର ଅଛି ଯଦି ରୋଷେଇ କରିବା ପାଇଁ ଟାଇମ ହବନି କହିଲେ ସେ ହେଟି ରୋଷେଇ ଏ କଣ କି କା ଫି ଅଛି ସେଇଠି ଖାଇବ ଆଉ ବୁଲାବୁଲି କରିବ।
ଆଉ ଯଦି ରୋଷେଇ କରିବା ପାଇଁ ତମେ କିଛି ଜିନିଷ ନେଇଥିବ ତା ସେଇପଟ ଜିନିଷର କିଛି ସୁବିଧା?
ହଁ ସେପଟେ ଏଇ ଯୋଉ କଣ କି ବାଲିଗୁଡ଼ା ମାର୍କେଟ ଅଛି ବାଲିଗୁଡ଼ା ରୁ ତମେ ଜିନିଷ କିଣିପାରିବ।
ନା ମୁଁ ଜିନିଷ ତ ଜିନିଷ କିଣିବା ନାହିଁ ଯେମିତି ହେଲା ଦେଖ ଆମେ କଣ ଏତେ ବାଟରୁ ଯିବୁ। ଆମେ କଣ ଗ୍ୟାସ ଫ୍ୟାସ ଏ ମାନେ ନେଇଥିବୁ ଚୁଲି ଫୁଲି।
ଆଁ କାଠ ଚୁଲି ମିଳିବ ଆ ଆଉ କଣ କି ରୋଷେଇ କରିବା ସାମାନ ହେଲେ ତ ନିଜେ ଆଗେ ନେଇକି ଆସିବାକୁ ପଡ଼ିବ। ସେପଟେ ମିଳିବନି। ଆଉ ଯଦି ରୋଷେଇ କରିବାରେ ରୋଷେଇ କରିବାର ଇଚ୍ଛା ନାଇଁ କହିଲେ ଯଦି ସେମିତି ସୁବିଧା ହବ ନାଇଁ ଗଲେ ସେଇଠି ମଣ୍ଡାସୋରରେ କା ଫେ ଅଛି ସେଠେ ଯାଇକି ଖାଇକି ବୁଲାବୁଲି କରିପାରିବ ଆରାମ ସେ କିଛି ପ୍ରୋବ୍ଲେମ ନାହିଁ।
ହଁ ଆମର ଯେମିତି ଏପଟେ ଭୁବନେଶ୍ଵରରେ ସବୁ ସୁବିଧା ଅଛି। ରୋଷେଇ କରିବା ପାଇଁ ନିଜ ମାନେ ହଁ ଗୋଟେ ଅଛି ବରୁଣୀ ପାହାଡ଼ ଜାଣିିଥିବ। ବରୁଣି ପାହାଡ଼ ପାଖରେ ଯେମିତି ତମେ କିଛି ବି ନା ଆଣ ସେଠି ମାନେ ବୋହୁତ ମଜା ଉପରକୁ ଗଲେ ମଜା ଜାଣିପାରିବ ପୁରା ଭୁବନେଶ୍ୱର ଦେଖିପାରିବ ତଳକର ହେଇ ଯୋଉ ମ ନ୍ଦିର ଯାଇକି ମନ୍ଦିର କିଛି ଲାଏ ନାହିଁ ଆ ଭୋଜି କରିବା ପାଇଁ ପରଫେକ୍ଟ ତେ କିଛି ବି ସ ନର୍ମାଲି ତମେ ଇଏ ଆଣ କିନ୍ତୁ ଯେମିତି ଚୁଲା ଫୁଲା କିଛି ନ ଆଣିଲ ସେଇଠି ଗୋଟେ ଦୋକାନ ଅଛି ପାଖରେ ତା ସିଏ ସବୁ ରଖିଛି ତାର ମାନେ କେତେ କଣ ନଉଥିବ ଡିସ୍ ପିସ୍ ସବୁ। ଖାଲି ତମେ ଆସ ବୁଲିବା ପାଇଁ ତମେ ଖାଲି ଜିନିଷ ଆଣ ତାପରେ ଆରାମରେ ଯାଅ। ହାଲୋ ଭାଇ ଥାଙ୍କ୍ ୟୁ ଭାଇ ଭାଇ ଭାଇ ଥାଙ୍କ୍ ୟୁ ଏତେ ସମୟ ମୋ ସହିତ କଥା ହବା ପାଇଁ ଧନ୍ୟବାଦ ଭାଇ।
ଠିକ୍ ଅଛି ବି ଥ୍ୟାଙ୍କ୍ ୟୁ।
ରହିଲି ଭାଇ।
ହଁ।